ହଁ କଣ କରୁଥିଲେ?
ମ୍ୟାଡ଼ାମ୍ ନମସ୍କାର।
ହୁଁ ନମସ୍କାର। କଣ କରୁଥିଲେ?
ଭଲ ଅଛନ୍ତି?
ହଁ ଭଲ ଅଛୁ ଆଉ। ଆପଣ ଭଲ ଅଛନ୍ତି?
ହଁ ସେମିତି।
ହୁଁ।
କଣ କରୁଛନ୍ତି?
ଏଇ ବସିଥିଲୁ ଆଉ, ଛାତ ଉପରେ ଆଉ।
ଆଚ୍ଛା ବର୍ଷା ହଉନି?
ନା ବର୍ଷା ନାହିଁ ଛାଡି ଯାଇଛି।
ଯା ହଉ, ହଁ ଆମର ସେଇଆ ଖରା ଦିନ ସାରା ହଉଥିଲା ଏବେ ଛାଡିଛି।
ହଁ, ଆପଣ କଣ କହୁଥିଲେ?
ମୁଁ ସେଇ ବସିଚି ଆଉ।
ଏ ସଞଉହଁ ସଞ୍ଜ ବେଳ ସମସ୍ତଙ୍କ ସେଇ ବସି ଆସନ୍ତି ଟିକେ ଆଉ ତାପରେ ଛୁଆ ପିଲାଙ୍କୁ ପାଠ ପଢାଅ, କର୍ମ ଉପରେ ଲାଗ। ପାଠ ପଢାଅ ପାଠ ପଢା ସାରି ଖାଇବା ତିଆରି କର ପିଲାମାନଙ୍କ ପାଇଁ।
ନାଇଁ ମୋ ପିଲାମାନେ ବଡ ହେଇଗଲେଣି ତ ମତେ ଆଉ ସେଇ ଟେନସନ ନାହିଁ।
ଆଚ୍ଛା ଆଚ୍ଛା ଆଚ୍ଛା ଆ ସେ ଠିକ ଅଛି। ମୋ ପୁଅ ପା ଝିଅ ଦଶମରେ ପଢୁଛି, ପୁଅ ସପ୍ତମରେ ପଢୁଛି। ଆଉ ଟିକି ପୁଅ ଟା ପ୍ରଥମ ଶ୍ରେଣୀ
ଯିବ ଆଉ
ହଁ, ସେ ଟିକି ପୁଅ ପଛରେ ବେଶୀ ଟିକେ ଲାଗିବାକୁ ପଡୁଚି।
ପଢ଼ୁଚି, ହଁ।
ଛୋଟ ଛୁଆ ନା ଛଅ ବର୍ଷର ପିଲା।
ହଁ। ଆଉ ଆଉ କଣ କହ, କଣ କରୁଛନ୍ତି ଆପଣ ହାଉସୱାଇଫ୍ ନା ଏମତି ମର ଆଛା, ଏ ନାଇଁ ମୁଁ ବିଜନେସ୍ କରୁଛି।
ନାଇଁ ମୁଁ ହାଉସୱାଇଫ୍।
ହଁ ହଁ।
ଏଇ ଛୁଆଙ୍କ ଦାୟିତ୍ବ ନେଲା ବେଳକୁ ଇଏ ଆଉ ବିଜନେସ କରିବୁ ଆଉ କୁଆଡେ ଯିବୁ କହ।
ହଁ ଆଉ ପିଲାମାନେ ବଡ ହେଇଗଲେ ତ ମୋର, ସେଥିପାଇଁକା ମୁଁ ଏବେ ଏବେ ଷ୍ଟାଟ କାଲି
ଆଚ୍ଛା ଆଚ୍ଛା।
ଝିଅର ପ୍ଲସ ଟୁ ସରିଗଲା, ପୁଅର ମାଟ୍ରିକ ଏ ବର୍ଷ। ଏ ପିଲା ମାନେ ବଡ ହେଇଗଲେଣି ହା ହାତରେ ଖାଇଲେଣି ସବୁ କାମ ସରିଲା ଇଏ ହେଲାଣି।
ଠିକ ଅଛି, ଠିକ ଅଛି।
ହଁ ସେଥିପାଇଁକା ଆରମ୍ଭ
ମୁଁ ବି ଫ୍ରୀ ହେଇ ଯାଇଥାନି ଏଇ ଛୋଟ ପୁଅଟା ସକାଶେ ହଇରାଣ ହ
ହଁ ମଁ ଟିକେ ହଁ ହଁ, ତାପରେ ସିଏ ପୁଅ ସାନ ଯେ ସିଏ ଆହୁରି ଦୁ ହଉଥିବ ଗେଲ ବସର। ମୋର ବି ସେଇଆ ପୁଅ ସାନ ଭାରି ଦୁ ଷ୍ଟ ବାବା ଏମତି ଆଉ କଣ। ତାହେଲେ ହାଉସ ୱାଇଫ ମାନେ ରୋଷେଇ ତ ଆପଣଙ୍କୁ ବହୁତ ଭଲ ଆସୁଥିବ?
ହଁ ହଁ ହଁ ଆଉ
ହୁଁ।
ହୁଁ ରୋଷେଇ ଆସୁ କି ଯାହା, ରୋଷେଇ ଆସୁ କି କି ନ ଆସୁ, କିନ୍ତୁ ଯାହା ଯେମିତି କରିକି ଖାଇବାକୁ ପଡିବ।
ଆଚ୍ଛା ସେଏଟା ତ ଠିକ କଥା ଫିର ବି କଣ ଗୋଟେ ଭଲ ଡିସ ଆଶୁ ଥିବ।
ଆଉ ଆ ଭଲ ଜିନିଷ କଣ ଏଇ ଘରୋଇ ଜିନିଷ ଆଉ ସାଧା ସବୁ ଆଉ।
ହଁ ଆମିଷ ଆଜ୍ଞା ଆମିଷ?
ଆମିଷ ଆସେ, ମଟନ ଆସେ ଆଉ କିଛି ଆସେନି। ମାଛ ଆସେ ମଟନ ଆସେ।
ଆଛା ଏ ହେଁ ହେଁ।
ଆସିବ ବୋଟ, କିନ୍ତୁ ମୁଁ କରିନି କେବେ। ଆସିବ କଲେ ଯେମିତି ମ ମଟନ ଟା ହଉଚି କଣ କରିହବନି ମୁଁ କେବେ କରିନି। ସେ ଜିନିଷ ଜମା ଛୁଇଁନିି ଚିକେନ ଫିକେ ଚିକେନ୍ ଅଣ୍ଡା ହେରିକା ସେଗୁଡାକ ଛୁଇଁନି କେବେ।
ଓହୋ, ଭଲ ଲାଗେନି ନା କଣ?
ନା ନା।
ଆଛା, ହଁ ହଁ ନାଇଁ ମୁଁ ଫୁଲ ଆମି ଷ କାହିଁକି ନା ମୋ ହଜବାଣ୍ଡ ପସନ୍ଦ କରନ୍ତି ଆମିଷ ଖାଇବା ପାଇଁ, ମତେ ବାଧ୍ୟ ହେଇକି ସବୁ ଜିନିଷ ଦ ଶିଖିବାକୁ ପଡିଲା ଉଇଥି କରିବାକୁ ବି ପଡିଲା। ହୁଁ ହୁଁ। ତାଲେ ସାଧା ଡିସ୍ ଆଜି ଗୋଟେ କଣ ମତେ ଜଣାନ୍ତୁ ମୁଁ କହିବି ଆଉ। ମୁଁ ତ ଆମିଷ ଉପରେ ମୋର ଅଛି ମୋର କିନ୍ତୁ ସାଧା ହୁଏନି। ହିଁ।
ଏଇ ଯେମିତି ଯା କରିିକ୍ ଖାଇବା କଥା ଆଉ ଆଉ କଣ।
ନାଇଁ ସେ ବି ଭଲ ନହେଲେ କହିବେ, ଓ ଶାଶୁ ଆକ୍ଚୁଆଲିରେ ମୋ ଶାଶୁ ସାଧା ଭଲ ରୋଷେଇ କରନ୍ତି, ବହୁତ ଭଲ ରୋଷେଇ କରନ୍ତି। କିନ୍ତୁ ମତେ ସମୟ ମିଳେନି ତାଙ୍କ ପାଖରେ ବସିବା ପାଇଁ, ଠିକ ଅ ଶିକ ଦେଖିବା ପାଇଁକା, ସେଥିପାଇଁକା ଆମିଷ ଉପରେ ଆମର ତ ଚାଲ ଚି ଚାଲିଚି ଆଉ, ମୁଁ ଆଉ ସାଧା ଏତେ ଇଏ କରେନି।
ଉମ୍ ଛା।
ହୁଁ।
ହା
ହଉ ସାଧା ଡିସ୍ ମତେ ଗୋଟେ କଣ ଜଣ କୁହନ୍ତୁ?
ସାଧା ଡିସ୍ କଣ ଟା କୋଉ ବିଷୟରେ କହିଲେ ସିନା ମୁଁ କହିବି।
ଆଚ୍ଛା ଇଏ ଉଁ ପରିବା ଘାଣ୍ଟ ତକାରୀ।
ହଁ ଘାଣ୍ଟ ତକାରୀ ତ ଆସେ।
ହଁ କହିଲେ କେମତି କଁ କରନ୍ତି, ମୋତ ଟିକେ କହିଦିଅନ୍ତୁ ଆହ୍।
ପ୍ରକାରେ, ସବୁ ପ୍ରକାରେ ପରିବାକୁ ତ କାଟିବେ, କାଟିକି ପରିବାକୁ ଟିକେ କସେଇବେ ସବୁ।
ଆଛା ହଁ। ମୁଁ ପ୍ରେସର ହୁଇସିଲ୍ ଦେଇଦିଏ, ହୁଁ ହୁଁଃ।
ପ୍ରେସର ହୁଇସିଲ ଦେଇଦେଲେ ସେ ଟିକେ ସ୍ ଅଧିକା ସିଝିଯିବ ଟିକେ।
ଫିଟି ଯିବ ଆଛା ହଁ।
ସେ ମାନେ ଡେକ୍ଚି ହଉ ନ ହେଲେ ଡିସ୍ ହଉ ବସେଇଲେ ସେ ଟିକେ ମାନେ ଦରଦର ସବୁ। ସିଝା ହେଇଥବ ସେ ଟିକେ। ମାନେ ବେଶୀ ସିଝି ନଥବ ନା ବେଶୀ ଟାଣ ନଥବ ହଁ।
ହୁଁ।
ସେମିତି ସବୁ ଉଁ ପରିବା ପକେଇବେ ସବୁ ଯେ ଯୋଉ ଉଁ ବୁଣ୍ଟ ଡାଲି। ଏଇ ଯୋଉ ବୁଣ୍ଟ, କାବୁଲି ବୁଣ୍ଟ, ଅ ମୁଗ ଡାଲି, ହରଡ଼ ଡାଲି।
ଆଜ୍ଞା।
ସବୁ ପ୍ରକାର ଡାଲି ପକେଇବେ।
ହାଗ୍ୟା।
କି ତାକୁ ସିଝେଇବେ ତାପରେ ମସଲା ଟା କଷିକି ରଖିଦେବେ ପକେଇ ଦେବେ ଆଉ। ସେଥେରେ ସେ ହେଇଯିବ ତକାରି।
କଣ କଣ ମସଲା ପଡେ।
ଏଇ ପିଆଜ ରସୁଣ ଅଦା। ଏଇ ବଟା ଦିଆ ହବ।
ଛ ପଡେନି ତା ଦେହରେ ଚିଙ୍ଗୁଡି ଫି ଙ୍ଗୁଡି ଘରିକା ପଡେନି କିଛି। ଯଦି ସାଧା ଆମିଷ ହଁ। ଯେ ହଁ ସାଧା ଯିଏ ଖାଇବ ଖାଇବ ସେମିତି କରାହବ ନଚେତ ଆମିଷ ଯେମିତି ହାଁ।
ସାଧା ଯିଏ ଖାଇବ ସାଧା କାଢିଦେବ ତା ଦେହରୁ, ହୁଁ ହୁଁ। ଆମିଷ ଭାଜିକି ଅଲଗା ରଖିଦବ ପକେଇଦବ ଆଉ। ହଁ ଦିଆଡୁ ଯେ ଯିଏ ସାଧା ଖାଇବା କଥା ଖାଇବେ, ଯିଏ ଆମିଷ ଖାଇବା କଥା ଖାଇବେ, ଏଇଆ ଅଲଗା ଯେ ହଁ। ଅଲଗା ଜାଗାରେ ଆଇଁସ ଭାଜିକି ରଖିଥବ ଆଉ ଅ ଆଁ ସେ ଆଉ ସେ ଯୋଉ ଏ ଏମାନେ ଏକାଠି ହେଇଗଲେ, ଆଇଁଷ ଟା ତା ଦେହରେ ମିଶିିଲେ ସାଧା ଲୋକ କେହି ଖାଇ ପାରିବେନି।
ଆଛା ହଁ। ନାଇଁ ଆମର କଁ କି ସାଧା ମତେ ଆସେନି ମୁଁ ସେଇ। ଯୋଉ ପୋଇ ଅଁ ଡାଙ୍ଗ। ଆଉ ପତ୍ର ଆଉ ସବୁ ପରିବା ପକେଇକି, ବୁଟ ପକେଇକି, ମୁଁ କଁ କରେ ଯୋଉ ମାଛ। ମାଛ ମୁଣ୍ଡ ଆଉ ଚିଙ୍ଗୁଡି ପକେଇ ହଁ ବାସ୍ ବାସ୍ ସେଇଟା କରେ ଏ ସାଧା କେବେ କରିନି। ସାଧା ଏଇ ଯୋଉ ଘାଣ୍ଟ ତରକାରୀ କଣ ହୁଏ ଘାଣ୍ଟ ତରକାରୀ ଦିନ ଆମ ଘରୁ ତରକାରୀ ପଳେଇ ଆସେ। ମାଇଁ କରିକି ଦିଅନ୍ତି ଏବେ ମାଉସୀ ଭଲ କରିକି ଦେଇଦିଅନ୍ତି ତେଣୁକରି ମୁଁ ଆଉ ତରକାରୀ କରେନି।
ପୋଇ ଡଙ୍କାଟା କଥା କହୁଛ। ସାଧା ଆଇଁଷ ପକେଇବନି ଆଇଁଷ ପକେଇବନି ସାଧା।
ଆଚ୍ଛା ସେ ବୁଟ ପଡିକି ସାଧା ହେଇପାରିବ।
ଆ ବୁଟ ନ ପଡିଲେ ବି ଖାଲି ପୋଇଡାଙ୍ଗ ଆଳୁ ବଢି।
ଓହୋ ହଁ।
ଆଉ ପକେଇକି ଉଁ ତରକାରୀ ନୁହଁ ସେ ରାଇତା ମାନେ ଯୁକୁ ଜାକିଆ କଷା।
ଜୁକୁ ଜୁକୁ ହେଇକି କସା ଆଚ୍ଛା ଆଚ୍ଛା ଏ ସୋରିଷ ମସଲା ଦିଆ ହେଇକି। ସୋରିଷ ମସଲା ଗରମ ମସଲା ଦିଆ ହବ ଆଚ୍ଛା ଆଚ୍ଛା। ନାଇଁ ମୁଁ କେବେ କରିନି ମୁଁ କଣ କରେ ଯୋଉ ପ ପୋଇ ଯୋ କୁ ଅଁ କଁ କରେ ସେଇ ଘାଣ୍ଟ ମାନେ ସବୁ ପରିବା ପକେଇକି ବୁଟ ପକେଇକି ମୋର ସେ ମାଛ ମୁଣ୍ଡ ପକେଇକି ତେ ତରକାରୀ କରିଦିଏ।
ହଁ ସେଇଟା ସା ଇଏ ରାଇଶରେ ଗଲା ଏଇଟା ସାଧା ତମେ ଭାତ କରିଚ ଡାଲି କରିଚ ଏଇ ସାଧା ଟା କରିକି ଖାଇବ।
ଆଚ୍ଛା ଦେଖିବା କୋଉଦିନ ଟେ
ହଁ ଆ ଆଳୁ ଆଳୁ ସେ ଡାଙ୍ଗକୁ ଯୋଉ କଷି ଦବ।
ଆଜ୍ଞା।
ମାନେ ତେଲରେ ଛାଣିଦେବ ସେଉରାକ। ମାନେ ବେଶୀ ତେଲ ନୁହଁ ମାନେ ଯେମିତି ଭଜା ହୁଏ ସେମତି ଭାଜିବ ହଁ ଆଉ ଭା ଜିକି କାଢିଦବ କାଢିକି ଯେମିତି ପିଆଜ ରସୁଣ ଅଦା ଯେମିତି ବଟା ଯେମିତି କଷା ହୁଏ।
ହଁ ମସଲା ଟା କ
ହଁ ମସଲା ଟା ସେମତି କଷେଇବ ସେ ମିଟ୍ ମସଲା ଯେମିତି ସବୁ ପକା ହୁଏ ସେମତି ପ କି କଷେଇବ କଷେଇ ସାରିକି ସେଗୁଡା ସବୁ ଯୋଉ ରଖିଥବ ଆଳୁ ପୋଇ
ହଁ।
ରଖିଥିବ ଯାହାକୁ ସେ ମସଲା ଦେହରେ ପକେଇକି ଟିକେ କଷେଇଦବ।
ହଁ ହଁ ହଁ।
କସେଇକି ତାକୁ ବସେଇ ଦବ ମାନେ ଅଳ୍ପ ପାଣି ଦବ ଯେମି ଜୁକୁ ଜାକିଆ ମାନିଆ। ତରକାରୀ ଭଳିଆ ନୁହ ହଁ ହଁ ଅ ସେମିତି ଯୋଉ ଉଁ କଷା ଯୋଉ ପାଣି ଦେଇ ଦେଇକି ତାକୁ ବମ ଘୋଡେଇ ଦବା ଘୋଡେଇ ଦେଇ ଯୋଉ ଶାଗ ରଖିଦବୁ ପୋଇ ଶାଗ।
ହୁଁ।
ଆଗ ବଢି ପକେଇଦବ। ହଁ ବଡି ପକେଇ ଦବ ବଡି ପକେଇକି ଯୋଉ ପୋଇ ଶାଗ ରଖିଦବ ସେ ଶାଗ ଟା ଓଲେଲା ଆଳୁକୁ ମାନେ ଦେଖିକି ପକେଇବ ଯେମିତି କେମିତି ସିଜିବ ଆଉ।
ଅଳ୍ପ ଟିକେ ସିଝିବ ହଁ ମାନେ ବେଶୀ ସିଝିବନି କି ନ
ତାପରେ ଗରମ ମସ ହଁ ଗରମ ମସଲା ରଖିଥବ ପକେଇଦବା ଆଉ ଖାଇବା ଥରେ ଦେଖିବା ଆଉ ହୁଁ ହୁଁ।
ଯାହା ହଉ ଗୋଟେ ବଢିଆ ରେସିପ। ମୁଁ ମୁଁ କଣ କରେ ପୋଇକି ଯୋଉ ଆମର ଶ ସୋରିଷ ମସଲା ଦେଇକି ନା ସିଏ ତ ଆମିଷରେ ହୁଏ। ଏମିତି ପୋଇ-
ଏତେ ଭ ଭଲ ଲାଗେନି ଗରମ ମସଲାରେ ବହୁତ ଟେଷ୍ଟି ଲାଗେ।
ଆଚ୍ଛା ମୁଁ ସୋରିଷ ମସଲା ଦେଇକି ଭା ଯିଏ ଦିଏ ଆମେ ଯେମିତି ସଜନା ଛୁଇଁ ମ ସୋରିଷ ମସଲା ଦେଇକି ଭଜା ହୁଏନି। ପୁରା ଶୁଖିଲା ଶୁଖିଲା ମୁଁ
ହୁଁ ନାଇଁ ସେମିତି ଗରମ ମସଲା ଦେଇ ଥରେ ଡାଲି କରିଦବ ଭା ତ କରିଛ ଡାଲି କରିଦବ ସେମିତି ଥରେ କରି ଖାଇବ ହୁଁ। ଖାଇବ ଦେଖିବ ତା ଟେଷ୍ଟ କେମିତିଆ।
ହୁଁ କରିବା କରିବା।
କିଏ କହିବ ତାପରେ ମୋତେ ଫୋନ କରି କହିବୁ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚୟ ଆପଣଙ୍କୁ କଲ କରିବି ହୁଁ।
ଆଉ ଦିନରେ କଣ କରିଥିଲେ ଖାଇବା
ଆଜି ଆମର ପୁରା ହେଇଥିଲା ଭାତ ଡାଲମା ଆଉ ଭେଣ୍ଡିଆଳୁ ଟିକେ ମସଲା ଦେଇକି ଭାଜି ଦେଇଥିଲି ଆଉ ମୁଁ ଆଉ କାଙ୍କଡ ଆଙ୍କ ପାଇଁକା ଖାଲି ଭାସିଥିଲି ସେ ଟିକେ ମସଲା ପାଖକୁ ଏତେ ଭଲ କୁହନ୍ତି ନା ଆଉ ଡାଇବେଟିସ୍ ବି ଟିକ ଟିକେ ଅଛି ଆଳୁ ଫାଳୁ ବେଶୀ ବି ପଡିବନି ଖାଲି ସାଧା ଭାସିଥିଲି ଶାଗ ଆଉ ସଜନା ଶାଗ ଶାଗ ତ ଆମର ମାନେ ସବୁଦିନ ଆମେ ସେ ଆସିଲେ ବି ଶାଗ କେମିତି ହେଲେ ହବ ଯେ କୌଣସି ଶାଗ ହଉ ଟିକେ ସଜନାର ଗଛ ଅଛି ଉ ଏତେ କିଣା ହେଇକି ବି ଆସେ ଆଉ ସବୁଦିନ ଯେମିତି ହେଲେ ଟିକେ ଶାଗ ହବ ମାନେ ସାଇଡ ଟ ଶ ହଁ ଏ କଣ ପିଲା ବୁଝୁଛନ୍ତି ପିଲା ବୁଝୁଛନ୍ତି ନା ପିଲା ଖାଉଛନ୍ତି ଆମେ ଦି ଜଣ ହିଁ ଖାଉଛୁ ହୁଁ ଶାଗ ଟା ଯେମିତି ହେଲେ ଟିକେ ହବ ଆଜି କଖାରୁ ପକେଇକି ସଜନା ଶାଗ କରିଥିଲି
ଆ
ସିଏ ଟିକେ କଖାରେ ଭଲ ପାଆନ୍ତି ମତେ କିନ୍ତୁ ମୁଗ ଭଲ ଲାଗେ ଯେ ଆଉ ସମୟ ନଥିଲା ଏତେ ପ୍ରକାରର ହେଲା ବେଳକୁ ମୁଁ ତା ଦେହରେ ଖାଲି ଉ କଖାରୁ ପକେ ସେଇ କରିଦେଲି ଭଦଲି ହୁ ଆପଣଙ୍କର ଆଜି କଣ ହେଇଥିଲା?
ଆମର ହଁ ଅରୁଆ ହେଇଥିଲା ଯୋଉ ଉୁଁ ଜଣେ ଆମ ପାଇଁ କି ଆମ ରିଲେଟିଭ ଖାଇବା ପଠେଇଥିଲେ ଯାଇନଥିଲି ତ ଖାଇବା ପଠେଇଥିଲେ ଭାତ ଡାଲି ବେସନ ଆଉ ଚଣା ପନିର
ହଁ
ହଁ
ଏ ରିଲେଟିଭ ଆମର ମୁଁ ଯାଇପାରି ନାହିଁ ସେ ପାଇଁ ପଠେଇ ଦେଇଥିଲେ ଖାଇବାକୁ ହୁ
କଣ ଥିଲା ବୋଧେ ମାନେ ଆଜି ଇଭେଣ୍ଟ କିଛି ଥିଲା ହଁ ଆଚ୍ଛା ଜ ମଦ ହ ସେଥି
ପଠେଇ ଦେଇଥିଲେ ମୁଁ ସେଆ ଖାଇଥିଲି ଆଉ
ହୁଁ ହୁଁ
ଖାଇଥିଲି ଆହୁରି ବି ଅଛି ତରକାରୀ ପତ୍ର ମୁଁ ରୁଟି କରିଦେବି ତା ଦେ ଖଏ
ଖାଇବୁ ହଁମ ସେ ଠିକ ଅଛି ଆମେ ସେମିତି ମିଡିଲି କ୍ଲାସ୍ ଫେମ୍ ର ଆମ ଫ୍ୟାମିଲି ଆମର ସେଇଆ ହିଁ ହୁଏ ଆଉ କିଏ ମୁଁ ବି ସେଇ ଡାଲମା ରଖିଦେଇଛି ଭଜା ବି ଅଛି ଆଉ ରାତିରେ ଖାଇଲେ ରୁଟି ହବ ଆଉ ଯିଏ ଖାଇବା କଥା କ୍ଷୀର ନେଇଯିବେ କ୍ଷୀର ଖାଇଆ ହବ ଆଉ କି ସେ କଣ କରୁଚି
ନାଇଁ ସେଇ କହୁଛି ଆଉ ସେ ତରକାରୀ ଅଛି ରୁଟି କରିଦେଲେ ଆଉ ସମସ୍ତଙ୍କୁ ଖାଇବାକୁ ବି ହେଇଯିବ
ଖାଇଯିବେ ଆଉ ହଁ ଖାଇଦେବେ ଆଉ ହଁ
ସେ ତରକାରୀ ବି ବହୁତ କି ଟିକେ ଦେଇଥିଲେ ମୁଁ ଏକୁଟିଆ ଲୋକ ଟିକେ କୋଉ ଖାଇବି ହଁ
ହ ନାଇଁ ଜ - ଜଣଙ୍କୁ ଦବ ଟିକେ ଆଖି ଦ ସେ ନଦେଲେ ବି ଭଲ ଲାଗିବନି ସେଇଟା ହଉଛି କଥା ହଁ ହଁଁ
ହଉ ମ୍ୟାଡାମ ମୁଁ ରଖୁଛି ଉ
ହେଇନି ଦଶ ମିନିଟ ହେଇନି ଦଶ ମିନିଟ ହେଇଯା ସରି ହଁ ହ ସେଇଗବା